ହ୍ୟାଲୋ।
ଜୟ ଜଗନ୍ନାଥ କଣ କରୁଛ?
ହଁ ବସିଥିଲି ତମେ।
ହଁ ମୁଁ ଏଠି କମ୍ପ୍ୟୁଟର ନୋଟ ଲେଖୁଛି ତାମେ କଣ କରୁଛ?
କଣ କହିଲ?
ମୁଁ ଏଠି କମ୍ପ୍ୟୁଟର ନୋଟ ଦଲେଖୁଛି। ଆମର କମ୍ପ୍ୟୁଟର ପାଠ ଦିଆ ହେଇଚି ତ ସେଇଆକୁ ହଁ କମ୍ପୁଟର ଏବେ ଯାଉଛି। ଯାଇ ନଥିଲି ପ୍ଲ ଟୁ ଯାଇଥିଲି ନା ଏବେ ପରବାଏ।
ହଁ ଲାଷ୍ଟ ଇୟର ହେଲାଣି ତ। ମୁଁ ଏଇଠି ବସିଥିଲି ଆଉ ଘରେ। ଘରେ ବସିଥିଲି।
ହଁ।
ଖାଇଥିଲି ଭାତ ମାଛ ଭଜା।
ଆଉ ତମ ଘରେ ସମସ୍ତେ କଣ କରୁଛନ୍ତି?
ହଁ ଏଇଠି ଅଛନ୍ତି ଆଉ।
ଓହ ଆଉ ତମେ କୁଆଡେ ଯାଇଥିଲ ରଜକୁ ବୁଲିବାକୁ? ଏଇଠି ମୋ ମାମା ବସିଛି। ରଜକୁ କୁଆଡେ ଯାଇଥିଲ ବୁଲିବାକୁ?
ରଜରେ ନା ନା ମୁ ଘରେହିଁ ଥିଲି ତମେ?
ଘରେ ହିଁ ଥିଲ ମୁଁ ତ ରଜକୁ ବୁଲିଆକୁ ଯାଇଥିଲି ରଜକୁ ଆମ ଗାଁରେ ମାନେ ଭଲ ହୁଏ ରଜ ସେଇଆକୁ ଆମ ଗାଁ କୁ ଯାଇଥିଲି ଆଉ ତମେ କୁଆଡେ ଯାଇଥିଲ ଆମ ଗାଁ ବନମାଳୀପୁର।
ମୁଁ କୁଆଡ଼େ ଯାଇନି ମୁଁ ଘରେ ତ ଥିଲି।
ତମେ ଦୋଳି ଖେଳିନା ତାହେଲେ ଏବର୍ଷା ରଜରେ? ମୁଁ କହିଲି ଦୋଳି ଖେଳିନା ନୁହଁ ଏବର୍ଷ ରଜରେ ନା ହଁ।
ହଁ।
ଆଉ କଣ ଖବର କୁଅ ତମର ତ ସେପଟେ କଣ ଭଲ
ଆମର ପ୍ରସିଦ୍ଧ ଛେନାପୋଡ଼ ଖାଇଛନ୍ତି ଛେନାପୋଡ?
ହଁ ଛେନାପୋଡ଼ ତ ମୋର ବଡା କୁଡା ହୁଏ ଏ ଜଉ ବଡା କୁଡା ହୁଏ ନା ସାମ୍ବ ଦଶମୀରେ।
ହଁ।
ସେଇଟା ତମର ଏଇଟା କୋଉ ଯୋଉ ଗାଁ କି?
ନୟାଗଡ଼।
ହଁ ନୟାଗଡ଼ ସେଦିନ କହୁଥିଲ ନୟାଗଡରେ ଛେନାପୋଡ଼ ପ୍ରସିଦ୍ଧ ନୁହଁ?
ହୁଁ।
ଆଉ ତମେ ଇଆଡେ କେବେ ଆସୁନାହାନ୍ତି?
ନା ମ ସେପଟେ ଆମର କେହି ସେମିତି ବନ୍ଧୁବାନ୍ଧବ ନାହାନ୍ତି କି ବୁଲିବାକୁ ବି ମଧ୍ୟ ମୁଁ ଯାଇନି।
ଓହୋ ଏପଟେ କେହି ବନ୍ଧୁବାନ୍ଧବ ନାହାନ୍ତି ତମର?
ନା ଆମର ସବୁ ଏପଟେ ଅଛନ୍ତି ନୟାଗଡ ଜିଲ୍ଲାରେ ଯାହା ଯେତିକି
ଓହୋ। ଆମର ସବୁଆଡ଼େ ନୟାଗଡ଼ ଫୟାଗଡ଼ ସିଏ ଚାରିଆଡ଼େ ଆମର ଅଛନ୍ତି ବନ୍ଧୁ ଘର।
ଓହୋ ଆପଣଙ୍କର ବେଶୀ ବୋଧେ ଥିବେ ବନ୍ଧୁବାନ୍ଧବ ଆମର ଅଳ୍ପ ଅଛନ୍ତି।
ହଁ। ଆମର ବହୁତ ଜାଗାରେ ଅଛନ୍ତି।
ହୁଁ।
ଆଉ ତମ ମାମା ଆଜି ରୋଷେଇ କଣ କରିଥିଲେ?
କରିଥିଲେ ଭାତ ମାଛ ବେସର ଭଜା ଶାଗ ଖରଡ଼ା
ଅ ହ।
ହଁ ଆ ତମେ କଣ ଖାଇଥିଲ?
ମୁଁ ଆମର ତ ଆଜି ଆଇଁଷ ଫାଇଁଷ କିଛି ନାହିଁ ଆମର ଆଜି ପଖାଳ ଭାତ୍‌ ତ ଆଳୁ ଚ୍ଛୁଙ୍କ ଏଇ ଖଟା ଆମ୍ବ ବଢ଼ି ବାଦାମ୍ କାକୁଡି ଝୋଳ ଏଇୟା ଆଉ କଣ।
ଅଉ ହଁ।
ହୁଁ, ଆଉ ତମ ସେପଟେ ବା ଖୀର ଚୋରା ଗୋପୀନାଥ ଅଛନ୍ତି। ଆଉ ଲାଡୁବାବା ମନ୍ଦିର।
ହଁ ହଁ ଅଛନ୍ତି ଆସିଛନ୍ତି କେବେ ବୁଲିବାକୁ?
ହୁଁ ମୋ ମୁଁ ଯାଇଚି ମୋ ମୁଁ ଯାଇଥିଲି ମୋ ମାମା ଯାଇଛି। ଆଉ ସମ୍ବୁ ମୋ ମାମା ଯାଇଛି ମୁଁ ବି ଯାଇଥିଲି ତାଡେ। ଏମ୍ତି। ତମ ଆମେ ଏପଟୁକୁ କେବେ ଆସୁନା ଆମ ଏପଡେ ଯୋଉ ଉଦୟଗିରି ନା ଗିରି ତାପରେ ଏଇ ଯୋଉ ଇଏ ଚଣ୍ଡିିଖୋଲ ଅଛନ୍ତି ଏବେ ଗୋଟେ ନୂଆ ଜଗନ୍ନାଥ ମନ୍ଦିର ହେଇଛନ୍ତି। ଆଉ ଏଡିକି ଯୋଉ ମିନି କେଦାରନାଥ ଟା ହେଇଥିବ। ମିନ କେେତାରନାଥ ହେଇଛନ୍ତି ଗୋଟେ ଛତିଆ ମାନେ ଯାଜପୁର ପା ଯାଜପୁରରେ?
ହଁ।
ଜାନିଚନା ସେଇଟା ବି ଏ ମିନି କେଦାରନାଥ ହେଇଚି ଏଇଠି ତାପରେ ଏଇ ଯୋଉ ତାପରେ ଦେଖ ଆମେ କଣ ଯାଇପାରିବା କି ଏଠିକି କେଦାରନାଥ ଠାକୁର ଦେଖିବାକୁ ଏତେବାଟ ଭାଗ୍ୟ କାହିଁ ଯିବାର। ଏଇଠୀ ଦେଖିଲେମାଡ଼ମ୍ ଚିଟ୍
ହଁ ନିହାତି ଭାବରେ ହୁଁ।
ଇଆ ମୁଁ ଆମର ତ ହେଇକି ବର୍ଷ ହେଲାଣି ହେଲାଣି ମୁଁ ବି ଯାଇନି କେବେ। ମିନି କଦାରନାଥ ଆମ ଏ ଡେଇ ଆମର ତ ଯୋଉ ଏଠି ପ୍ଲସଥ୍ରୀ ଚାଲିଚି ପ୍ଲସଥ୍ରୀ। ପ୍ଲସ୍ ଥ୍ରୀରେ ପାଠ ପଢ଼ିବୁ ପାଠ କର କଲେଜ ଯା କଲେଜରୁ ଆସିକି ଖାଇକି କଲେଜ ଦେଖ କଲେଜ ହେଟୁ ନଅଟାରେ ସାତଟା ସାଢେ ସାତଟାରେ ଏଠୁ ଘରୁ ବାହାରିବି। ଯିବୁ କମ୍ପୁଟର କମ୍ପୁଟରେ ହଁ କମ୍ପ୍ୟୁଟରରେ କ୍ଲାସ କରିବୁ କେତେଟା ଆଠ ଟାରୁ ନଅଟା। ପୁଣି ସେଠୁ ଧର ସାଢେ ନଅଟାରେ ବାହାରିଲୁ କମ୍ପ୍ୟୁଟରରୁ ବାହାରିକି ଆସିକି କଲେଜ ଯିବୁ ଦଶଟାରେ। ଦଶଟାରେ ଯାଇକି ପୁଣି ଦଶଟାରୁ ଅନେଇଥିବୁ ଦିଇଟା ଯାକେ କ୍ଲାସ ହବ, କ୍ଲାସ ସରିକି ଆସିବୁ ତୁ ଘରେ ଖାଇକି ଶୋଇଥିବୁ ଦେଖିଲା ବେଳକୁ ଆଉ ଟାଇମ୍ କାହିଁ।
ସେଇଆା ପ୍ଲସ ଥ୍ରୀ ସେ ଖାଲି ପରୀକ୍ଷା ଛଅ ମାସ ହେଇନଥି
ଖାଲି ପ୍ଲସ ଥ୍ରୀ ରେ ଛଅ ମାସ ଛ ମାସେ ହେଇନି ପରୀକ୍ଷା ଦେଖ ଆମର ଗୋଟ ହେଲା ଇଣ୍ଟରନାଲ ପରୀକ୍ଷା ହେଲା କୋଉଦିନ କୁହନି? ଇଣ୍ଟରାଲ ପରୀକ୍ଷା ହେଲା ଧର ଛ ଆଜି ହେଲା ଇଣ୍ଟରାଲ ପରୀକ୍ଷା। ତା ଛଅ ଦିନ ଛାଡିକି ଆମର ସେମିଷ୍ଟାର କେମିତି ଗୋଟେ ଛୁଆଟେ ପଢିକି ଲେଖିବ କୁହନି।
କେମିତି ତମେ ଲେଖିବ କୁହନୀଦେଖିଆ।
ଆମେ ହଁ ଆର୍ଟସ୍ ରେ କରିଦଉଚେ ଯୋଉମାନେ ସାଇନ୍ସ ଉଁ ମ୍ୟାଥ ହେରୀକା ସେମାନେ ହଇରାଣ ହଉଛନ୍ତି ଅଧିକ।
ସେମାନେ ହଇରାଣ ହଉଛନ୍ତି ଅଧିକ ହଉଛନ୍ତି ତ। ତାପରେ ଦେଖ ଆମର ଗୋଟେ ନଥିଲା ଏବିର କିୱେଲ ଟି ଗୋଟେ ନଥିଲା।
ହୁଁ।
ମାନେ ୟାଡେ ମ୍ୟାଥ ର ମ୍ୟାଥ ର ତାକୁ ଇଂଲିଶ ରେ ପା ମାନେ କଣ କହନି
ନାଇଁ ସେଇଟା ଆମର ନାହିଁ, ମ୍ୟାଥ ର ନାଇଁ ମୋର ବ୍ୟାକ ଲାଗିନି।
ଲାଗିନି।
ନାଁ।
ଏମିତି ଇଂଲିଶ ରେ ବହୁତ ଛୁଆଙ୍କର ବ୍ୟାଗ୍ ଲାଗିଯାଇଛି। ମୋର ଲାଗେନି ଯାହାହେଉ ନହେଲେ ପୁରା ନାମ ନେଇଥାନ୍ତି।
ନା ଆମର ଗୋଟେ ଥିଲା କମ୍ୟୁନିକେସନ ଇଂଲିଶ ସେଇଟାରେ ଲାଗିଯି
ହଁ ସେଇଟା। ସେଇଟା ସେଇଟା ସମସ୍ତଙ୍କର ଲାଗିଛି ପ୍ରାୟ ଛୁଆଙ୍କର ଲାଗିଛି ସେଇଥିରେ। ତାପରେ ଏବେ ଯଉ ହେଲା ଥାର୍ଡ ସେମିଷ୍ଟାର୍ ଟା ଥାର୍ଡ ସେମିଷ୍ଟାର ରେ ମୋର ପୁରା ଠିକ୍ ଠାକ୍। ମାନେ ଫାଷ୍ଟ ଠିକ ଥିଲା ସେକଣ୍ଡ ଟା ବି ଠିକ ତାପରେ ସବୁ ଠିକ୍ ଥିଲା। କାଲି ପୁରା ନହେଲେ ତାପରେ ମୋ ସାଙ୍ଗର ଦିଟା ଲାଗିଯାଇଛି ମୋ ସାଙ୍ଗରୁ ଗୋଟେ
ତାପରେ ପ୍ଲସ୍ ଥ୍ରୀରେ ପାଠ ପଢୁନାହାନ୍ତି ପିଲା ଆଉ ଯାହା ହେଲେ ବି ପଢିବା କଥା ନା ଆଉ ଏକ
ପ୍ଲସଥ୍ରିରେ ମାନେ ଦେଖ ପାଠ ଦେଖ ଯୋଉ ଛୁଆ ପାଠ ପଢିକି ଯାଉଛି ନା। ମୋର ଗୋଟେ ସାଙ୍ଗଟିଏ ହେଲା ସିଏ କଣ କରିବ କୁହନି ମାନେ ମାନେ ଭଲ ହେଲା। ଯେତିକି ମାନେ ମିଶାଥାନ୍ତି ଭଲ ହେଲା। ସିଏ କଣ କରେ କହନି ସିଏ ଭାବେ କି ମୁଁ ଏକୁଟିଆ ମାନେ ପାଠ ପଢେ। ଏମାନେ ମୋଟରେ ପାଠ ପଢନ୍ତିନି ହେଲା ସିଏ ଭବେ ହେଲା, ଏମିତି ମୁଁ ଆଗ ତମେ କିଛି ପଢୁନ ନା ଖାଲି ମୋ ଆଗରେ କହୁଛ ହେଲା, କିନ୍ତୁ ମୁଁ ପାଠ ପଢୁଥିବି। ହେଲା ତମେ ମାନେ କଣ କର ମାନେ ପାଠ ପଢୁଥିବ କୋହୁଥିବ ମୁଁ ଠିକ୍ ରେ ପାଠ ପଢୁନି। ସେଆଡୁ କଣ କହିଲା କହନି ସେ ଭାବେ ମୁଁ ଏକୁଟିଆ ପାଠ ପୁଛି ଆଉ କିଏ ବି ପାଠ ପଢୁନି ହେଲା। କଲାବନି ଏମିତି କହ। କ ମୁଁ ସବୁ ଲାଗି ଦେଇଛି ମାନେ ମୁଁ ଏ ମାନେ ବଶରି ମିନଟ ଲାଗି କହିଲା। ଆଡୁ ସେଇ ମାନେ ସେ ପଟାନ୍ାରେ ବ୍ୟାକ୍ ଲାଗିଲା। ହେଲା ମୁଁ କହିଲି ଏତେ ମାନେ ଆମେ ଗର୍ବ କରି କହିବାନି ଯେ ମୋର ଲାଗିବନି ଲାଗ। କି ଲାଗିବ ତଳେ ଲାଗିଯିବ ସେତେବେଳେହିବ। ଏବେ ଯୋଉ ଫୋିଉିକଲା। ସେଇରେ ଯଦି ବ୍ୟାକ୍ ଲାଗିବ ତାହେଲେମ ଗୋେ ଆଉ ଗୋେ ପରକ୍ଷା ଦେଇାରିବନି।
ଦେଇପାରିବନି।
ଏ ମ୍ୟାାମ କଣ କହୁଥିଲେ କହିଲେ ତମେ ଯଦି୍ୟାକ୍ ଲାଗେ। ତାହେଲେ ଆମ ଦେଇ ପାରିବନି ମୁଁ ଆମେ ଗଲେ ଦେଇ ପାରିବନି ଗମ ପେ ତମର ଗୋଟେ ପେପର ମାନେ ତମକୁ ଦିଆହବନି ତମେ ଦିଟା ପରୀକ୍ଷା ଦେବ ଗୋଟେ ପେପର ଦବି। ଏା କହୁଥିଲେି ସେ ମମ ଗଲେ ଖାଲି ମନା। କି ପଢା ନହେଲେ। ବ୍ୟାଗ୍ ଲାଗିଲେ ତମେ ତମର ବୁଝିବ ବ୍ୟାଗ୍ ଲାଗିଲେ ବେକାର
ନିହାଟି। ପଇସା ବି ଖ
ସେୟାପା ଦେଖ ଗୋଟେ ପେପର ପିଛା ମାନେ ଚାରିଶହ ପଚାଶ ଟଙ୍କା ନେଉଛନ୍ତି ହେଲା, ବ୍ୟାକ୍ ପେପର ପିଛା।
ହୁଁ।
ହେଲା ଚାଷ ଭିତରେ ସେଇ ଏବେ କେତେ କରୁଥିବେ କିଏ ଜାଣେ ସାାରଣ ଆର ବର୍ଷ ଯେଉ ମୋ ସାଙ୍ଗରେ ଗୋଟେ ଗ୍ୟାଗ ହେଇଥିଲା।
ନ ଗିଲେ ସାତସ
ହୁଁ ପ୍ରାକ୍ଟା ମୋ ସାଙ୍ଗରେ ଗୋଟେ ଲାଗି ଏୁକସନ ର ହେଲା। ସେମାନେେ ଏୁ ନେଇ ଯ ତୁ ଜାଣିବା ଦରଖ ମୋର ଆଉ ମୋ ପେପରେ କେମିତି ଲାଗିବ। ପୁଣି ଆମର ସେ ପାଠ ଟା ତୁ ସେଇ ପାଠ ଟା ପଢା ହଉଛି ଆମର ଡେଲି ତୁ ସେଇ ତୋ ବ୍ୟାଗ ଲାଗିଛି ତ ଅନ୍ୟର୍ଷ୍ଟ ବ୍ୟାଗ ଲାଗିଛି ତାାରା।
ହଁ ଭଲ ଲାଗିଛି ଆମର ବି ସେମିତି ଟ ମଣ୍ ଅଧିକ ପୁଅ ପିଲାଙ୍କର ଲାଗୁଛି ଝିଅ ପିଲାଙ୍କ ଲାଗୁନି। ପୁଅ ପିଲାଣ ଲାଗୁ।
ତାର ମାନେ ଅନ ପେପରରେ ଲାଗି ଯାଇଛି ଆ ମୁଣ୍ଡ କାମ କରୁନି। କହିଲା ମୁଇ କଣି ଦିଟା ପରୀକ୍ଷା ଦେି ମୁଁ କହିଲ ତାପରେ ଆମରଇ ଯୋଉଥ ସେହଞ୍ଚିଲା। ଯାହା ହଉ ମୁଁ ଏଥିରେ ପାସ୍ ଦେଇଚି। ନହେଲେ ସିଏ ମୋ ଠାରୁ ଅଧିକ ଲେଖିଲା ହେଲା, ମୋ ଠ---ରୁ ଅଧିକ ଲେଖିଲା। ମାନେ ତା 'ଅକ୍ଷର ଟିକେ, ମାନେ ସେ କ'ଣ କରିବ ନା ଅକ୍ଷର ଲେଖିବ ମାନେ ବଡ଼ ବଡ଼ କରି ଲେଖି--ବ। ଛୋଟ୍ ଛୋଟ କରି ଲେଖିଥିବି, ଯେମିତି ଜାଗା ରହିବ ହେଲା। କ'ଣ, ମାନେ ସେ କ'ଣ କହିଚନ୍ତି ଆମକୁ ପେପର୍ ଫୁଲ୍ କରିବାକୁ। ଯେତିକି ପାଠ ସେତିକି ଲେଖିବା ହେଲା। ଯଉ ପେପର୍ ଫୁଲ୍ କ---ଦଉ ନାହାନ୍ତି, ପେପର ଫୁଲ୍‌ କରି ଆମେ ଅଧିକ ଲେଖି ଦେଇଚୁ, ଆମକୁ ଅଧିକ ମାର୍କ ଦେଇ ଦେବେ। ବେକରେ ଇଂଲିଶ୍ ରେ ହେଲା, ଇଂଲିଶ୍ ରେ ମୋର ଗୋଟେ ସାଙ୍ଗଟେ ପୁରା ଫୁଲ୍ ଲେଖିଥିଲା ହେଲା। ପେପର୍ ମାନେ ତିରିଶ୍ ଟା ବ ଯାକ ପେଜ୍‌ରୁ ହେଲା, ଲେଖିଚି ସତେଇଶ୍ ଟା ଅଠେଇଶ୍ ଟା ହେଲା। ଇଂଲିଶ୍ ଭଲ ମା ଆସିବ ହେଲା, ଇଂଲିଶ୍ ରେ ଏକା ମାର୍କ ଆଇଲା। ଇଂଲିଶ୍ ରେ ଜିରୋ
ସେ ଯାହା ପାଠ ଅନୁସାରେ ଲେଖିଲେ ପୁଣି ହବ ନା। ଆ
ଇଂଲିଶ୍ ତମେ ଅଳ୍ପ ଲେଖ, କିନ୍ତୁ ମାନେ ଠିକ୍ ଠାକ୍ ଲେଖ। ନହେଲେ ବେକା
ଏଇ ଯଉ ପ୍ଲସ୍‌ଥ୍ରୀ କ'ଣ କୁହ---ମାନେ ବେଶୀ ବ୍ୟାକ୍ ଲାଗୁଚି, ବ୍ୟାକ୍ ଲାଗିଲା ମାନେ ଦେଖ ପ୍ଲସ୍‌ଟୁ ରେ ତୁ କ'ଣ ବଞ୍ଚି ଯାଉଥିଲୁ, ମୁଁ ପରୀକ୍ଷା ଦେଇ ଦେଲି, ମୋର ଏତିକି ମାର୍କ ଅଛି ସଇଲା। ଯେତ----ଳେ ଭାରିବ, ତୁ ଜାଣିବୁ ମୋର ଏତିକି ମା ଅଛି। ଆଉ ଦଶମ୍ ବେଳେ କ'ଣ ମର ଅନେଇଥା ଦଶମ୍‌ ଯା ଟେନସନ୍‌ ନାହିଁ। ତମର ଯେତିକି ମାର୍କ ରହିଲା କ୍ଲାସ୍‌ରେ ଫାଷ୍ଟ୍ ହୁଅ ସେଖେ---ହୁଅ ଥାର୍ଡ଼ ହୁଅ କି ପାସ୍‌ବି ନକର। କିନ୍ତୁ ତ--କୁ ସେ ନଉଥିଲେ, ଗଡ଼େଇ ଗଡ଼େଇ ନଉଥିଲେ। ତା'---ରେ ଦଶମରେ, ଏବେ ଗୋଟେ କର୍ ଦେଇନି ଅଷ୍ଟମରେ ବୋର୍ଡ଼ ପରୀକ୍ଷା ଦବ। କର୍ ଦେଇଥିଲା ତ, ଡ଼ିକ୍ଲାର୍ ଅଷ୍ଟମରେ ବୋର୍ଡ଼ ପରୀକ୍ଷା କରିବ। ଅଷ୍ଟମରେ ଗୋଟେ ବୋର୍ଡ଼ ପରୀକ୍ଷା ଥିଲା, ସେ କହୁଥିଲା। ଗମେଟ୍ କହୁଥିଲା କି ଗୋଟେ ଅଷ୍ଟମରେ ବୋର୍ଡ଼ ରୀକ୍ଷା ବୋର୍ଡ଼ ପରୀକ୍ଷା ତ ହେଲାନି। ଆମର ତ ଦଶମ ବେଳେ ଦି ଥର ହେଇଚି, ତମର ଦି ଥର ଦେଇନ କି ବୋର୍ଡ ପରୀକ୍ଷା?
ଦି ଥର, ନାଇଁତ ଥରେ।
ତମେ ଥରେ ଦେଇଚ।
ହଁ! ସ୍କୁଲ୍‌ ରେ ଥରେ ଦେଇଥିଲୁ, ତା' ପୂର୍ବରୁ ଯଉ ହୁଏ ଗୋଟେ ପରୀକ୍ଷା ସେଇଟା ବି ଦେଇଥିଲୁ।
ନାଇଁ ନାଇଁ, ଆମ ତମର ହେଇନଥିଲା କି ଯଉ କ'ଣ କୁହନି-----ସେଟା କ'ଣ ମ ପ୍ରୋଜେକ୍ଟ ହେଇ ନ--ଲା? ଆମେ ତ ଦେଇଥିଲୁ କେତେଟା ପରୀକ୍ଷା, ଆମେ ହଉ--ଲା ଗୋଟେ। ସେଟା ଚାର୍ଟା ପରୀକ୍ଷା ଦେଇଥିଲୁ, ମାନେ ଘରୁ ସେଟା ଲେଖିକି ଆଣି। ସେଟା ତା'ପରେ ବି ସେଟା ଚାର୍ଟା, ଚାର୍ଟା ହେଇଥିଲା। ତା'ପରେ ଏଟା ହେଇଥିଲା କ'ଣ କୁହନି?
ଏପ୍ରିଲ୍‌ ମାସରେ ହେଇଥିଲା ଗୋଟେ ପରୀକ୍ଷା, ଦିଟା ପରୀକ୍ଷା ହେଇଥିଲା ଆମର।
ହଉ ପରେ କଥା ହବା ରଖି ଦଉଚି।
ହଉ ହଉ ରଖୁଚି, ଆଁ ହଉ।
ହଁ!